ହଁ ସାଙ୍ଗ ନମସ୍କାର କେନ୍ତି କଣ ଅଛ? ଆ ଯୋଉ ସାଙ୍ଗ କହୁ ହଁ ଭଲ ଅଛି। ତାଙ୍କ ଯୋଉ ଫଳ ବିଷୟରେ କଥା ହବା କି କୋଉ ଫଳ ମାନେ କଣ କେମିତି ଭିଟାମିନ୍ ମିଳେ କୋଉ ଫଳଟା ଭଲ ଆମ ଦେହ ପାଇଁ।
ହଁ କଥା ହୁହ କୁହ ମତେ ବି କୁହ ମୁଁ ବି ଜାଣିନଥେବି କୋଉଟା।
କୋଉ ଫଳ ଭଲ ଲାଗେ ତମକୁ?
ମତେ ଭଲ ଲାଗେ ପିଜୁଳି କଦଳୀ ଆମ୍ବ ଆମ୍ବ ସିଜିନ ହେଲେ ଆମ୍ବ ଭଲ ଲାଗେ।
ବାଡିରେ କଣ ଲାଗିଛି କି ସାଙ୍ଗ ତମର?
ଆମର ପିଜୁଳି ଅଛି କଦଳୀ ବି ଅଛି ଆଉ ଡାଳିମ୍ବ ଅଛି।
ଆମର ଆମ ବାଇରେ କଦଳୀ ଅଛି କଦଳୀ ତ କେତେ ପ୍ରକାର ଥାଏ ନାଇକି।
ହୁଁ।
ଆଉ ଆମ ବାଡିରେ ଯୋଉ କଦଳୀ ଅଛି ବନ୍ତଲ କଦଳୀ ଅଛି କାଠିଆ କଦଳୀ ଅଛି ଆଉ ଗୋଟା ଛୋଟ ଛୋଟ କଦଳୀ ହୁଏ ଏଇଟା କଣ କହନ୍ତି ମୁଁ ଜାଣିନି ଯୋଉ ପୂଜାପୂଜି ହୁଏ ଯୋଉ।
ହଁ ହଁ।
କହନ୍ତି ବଟଳ କଦଳୀ। ଏ ତାକୁ ରୋଷେଇ କରିବାରେ ମାନେ ବହୁତ ଭିଟାମନ୍ ତା ଦେହରେ କଞ୍ଚା କଦଳୀ ହଁ ହଁ। ତାକୁ ରାନ୍ଧିକି ଖାଆନ୍ତି ଡାଲମା ଫାଲମା କରନ୍ତି ଭଜା ବି କରନ୍ତି ଆଉ ମୁଁ ମୋ ପୁଅର ଯୋଉ ସିଝା କରେ ଖାଇବା ପାଇଁକା ଛୋଟ ପିଲାଟା ତ ତା ପାଇଁ ତା ସିଝାରେ ପକେଇଦିଏ ଆଉ ଆମର ବାଇରେ ପିଜୁଳି ଗଛ ନାହିଁ କିନ୍ତୁ ଯୋଉ ଖଜୁରୀ କୋଳି ଏବେ ହୁଏ ବର୍ଷା ଦିନେ
ହୁଁ।
ଛୋଟ ଖଜୁରୀ ଯୋଉ ବାରି ଖଜୁରି ମ ଏମିତିଆ ଖଜୁରୀ ନୁହଁ ଯୋଉ ଆସେ ଗୁଡ ଦେଇକି ଯଉ ପାକେଟ ଆସଛନ୍ତି ଜାନି
ନାଇଁ ନାଇଁ ଦେଶ
ହଁ ହଁ ଦେଶୀ ଖଜୁରୀ ତାଳ ବି ହୁଏ ଆମ ବାଇରେ। ନଡ଼ିଆ ବି ହୁଏ। ଆଉ ଯୋଉ ଛୋଟ ଛୋଟ କୋଳି ନୁହ ନାଲି ନାଲି ତାକୁ କି କୋଳି ଗୁଡା କୁହନ୍ତି ସେ କୋଳି ବି ହୁଏ। ଆଉ ବର୍ଷା ମାସରେ ଯା କ କଥା ଆଉ ଆମର ତ ଖିଆ ହୁଏ ମାନେ କିଣା ହେଇକି ସେଉ ତ ନୁହେଁ ନା। ଆମ ଏପଟେ ହୁଏନି ସେଉ।
ସେଇଟା ତ ନୁହଁ। ମାନେ ଥଣ୍ଡା ପାଇଁକା ଥଣ୍ଡା ଏରିଆରେ ହବ।
ଓହୋ ଆପଣ ସେଓ ଖାଇବାକୁ ଭଲ ପାଆନ୍ତି?
ହଁ।
ହଁ ସେଉର ବି କହନ୍ତି ମାନେ ବହୁତ ମାନେ ପରିମାଣର ଏତେ ଭିଟାମିିନ ଅଛି ମନେ ଜଦି ଜଣଙ୍କୁ ଦୁର୍ବଳଆ ଲାଗୁ ଥିବ ସେଉ ଖାଏ ତାଲେ ତା ସତେଜ ଲାଗିବ ମାନେ ଦିନ ଯାକ କାମ କରିବାକୁ ମନ ହବ ଥକା ଲାଗିବନି। ଆଉ କଦଳୀ ଖାଇଲେ କହନ୍ତି କି ହାଡ ଆମର ଯୋଉ ଅଛି ହାଡ ରସ ଯୋଉ ଆମ ବୟସ ହବା ସାଙ୍ଗେ ସାଙ୍ଗେ ସବୁ ସବୁ ଜିନିଷ କମି କମି ଯାଉନି ଦୁର୍ବଳ ହେଇଯାଉଛି ହୁଁ ହାଡ ହଁ। ହାଡକୁୁ ଟିକେ ମଜବୁତ କରେ ଆଉ ନଡ଼ିଆ ତ ଜାଣିଥିବେ ଆମ ଯୋଉ ଚର୍ମ ପାଇଁ ଭଲ। ନଡିଆ ପାଣି ବି ଦେହକୁ ଆମର ଯୋଉ ଫ୍ରେଶ କରେ ପୁରା ମୁଡ ଟାକୁ ପୁରା ଫ୍ରେସ କରି ଦିଏ। ଖରା ଦିନେ ବେଶୀ ନଡିଆ ପାଣି ପିଅନ୍ତି ନା କି। ସତେଜ ରହିବା ପାଇଁକା। ଆଉ ଆଉ ଯୋଉ ରହିଲା ଏଇ ଖଜୁରୀ ସେଇ ତାର କଣ ଅଛି ଖଜିୁରୀର ଭିଟାମନ୍?
ଖଯୁରୀରେ ବହୁତ ପରିମାଣ ଭିଟାମିନ୍ ର ତ ବଢେଇବାକୁ ସାହାଯ୍ୟ କରେ ଖଜୁରୀ ଛୋଟ ଛୁଆ ଖାଇବା ଭଲ ବଡ ଲୋକ ବି ଖାଇବା ଭଲ ହଁ।
କିନ୍ତୁ ଆଉ ଗୋଟେ ଫଳ କହନ୍ତି
ଅମୃତଭଣ୍ଡା ଖାଇବ ପା ପାଚିଲା ଅମୃତଭଣ୍ଡା। ପେଟ ସଫା ରହିବ ଆ ଡାଇବେଟିସ୍ ଲୋକଙ୍କ ପାଇଁ ସେ ଭଲ। କଞ୍ଚାଭଣ୍ଡା ହଉ କି ପାଚିଲା। ହଁ।
ଆଉ କୁହନ୍ତି ପଣସ ଜାଣିଛନ୍ତି ପଣସ ଅ ହଜମ କରିବ।
ହଁ ହଁ ପଣସ ପଣସ ଆମ୍ୱ ସେ ମାନେ ଆସେ ତାର ଋ ଋତୁ ଇଏରେ। ସେଟା କ ସବୁବେଳେ ମିଳେକି। ସବୁବେଳେ ମିଳେ।
ନାଇଁ ଏଇ ଯୋଉ ଖରା ସରସେ ଯାଉଥିବ ବର୍ଷା ଆରମ୍ଭ ହଉଥିବ। ମାନେ ଖରା ଋତୁର ଖରା ଋତୁର ସବୁ ଗ୍ରୀଷ୍ମ ଋତୁୁର ସେ ସବୁ ଫଳ ଆଉ ଆମ୍ବ, ପଣସ, ସପୁରୀ। ତାଳ।
ସିଯିନି ୱାଇଜେ ଫଳତ ସେଇଥିପାଇଁ କି ତେ ତାର
ହଁ ଯୋଉ ଋତୁରେ ଯାହା ଥାଏ ସେମିତି ଖରା ଋତୁରେ ବେଶୀ ଯୋଉ ତରଭୁଜ ତରଭୁଜ ଟା କେତେ ଉଁ ମାନେ ପରିମାଣରେ ଯେମିତି ପାଣି କମିଯାଏ ଦେହରୁ। ତରଭୁଜ ଟା ଖାଇଲେ ବହୁତ ପରିମାଣ ପାଣି ବଢିଯାଏ ତମକୁ ଦୁର୍ବଳିଆ ଲାଗିବନି ଥକା ଲାଗିବନି ଖରାରେ ତମକୁ ମାନେ ଖରାରେ ଯେମତି ଆମକୁ ଦୁର୍ବଳୀଆ ଲାଗେ ଖରାରେ ଥକି ଯାଅ ଲୋକ। ସେଟା ଲାଗିବନି ନା କି?
ହୁଁ।
ଉ ତରୁଭୁଜ ତ ହୁଏନି ତରଭୁଜ କଣ?
ଲଗାନ୍ତି ଚା ନାଇଁ ଜଣେ ଜଣେ ଲଗାନ୍ତି ବାଇରେ ଲଗାନ୍ତି ମାନେ ଫସଲ କଲା ଭଳିଆ ତରଭୁଜ, କାକୁଡି ଏମିତିଆ ଚାଷ କରନ୍ତି। ଆମର ଏପଟେ କରନ୍ତି ବିଲରେ ଖରା ଦିନିଆ। ସେ ଟିକେ ଦେଶୀ ଆଉ।
ଆଉ ଯି ଲିଚି ଲିଚି।
ହଁ ଲିଚି ବି କରନ୍ତି।
ଲିଚି ତ ଯୋଉ ବଡ ବଡ ଗଛରେ ଯେମିତ ଆ ସେଉ ହୁଏ ସେନ୍ତିଆ ହଁ ଲିଚି ସେମତିଆ ଗଛରେ ଆଉ ସ ପୁରୀ ତ କଣ୍ଟା ଗଛ ବୁଦାଳିଆ ଆଉ ଲାଗେ। ହୁଁ।
ସପୁରୀ ଗଛ ବି ଅଛି ଆମ ବାଇରେ।
ହୁଁ ସପୁରୀ ଗଛ ତାର କଣ ଇଏ ର ଲଗା ହୁଏ ନା ତା ମା ମୂଳରୁ ଲଗା ହୁଏ ମାନ ମଞ୍ଜି ଥାଏ।
ନାଇଁ ନାଇଁ ମଞ୍ଜି ନଥାଏ ତାର ଯୋଉ ସପୁରି ଗଛ ଯୋଉ ବୁଦା ଭଳିଆ ଗ ଛ ସେ ବୁଧା ଆଣୀକି ନଗଦଲେ ହବ। ଉପରେ ଉପରେ ଯୋଉ ଗଛଟା ବାହାରି
ହୁଁ ସେ ବୁଦାର ମୂଳ ଭଳିଆ କରିଦେଲେ ହବ ନା।
ହଁ ତାପରେ ଗୁଟା ଗଛ ଲଗେଇଦେଲେ ସେ ମାଡ଼ିଯିବ ତା କରକୁ ତା କରକୁ ମାଡ଼ିଯିବ।
ମାନେ ସେ ମୂଳରୁ ଯେମିତି କୁଆଁ ବାହାରିକି ହୁଏ ସେମିତି ହବ।
ହଁ ହଁ।
ଆଉ ପଣସ ଗଛ ତ ମଞ୍ଜି ଆଉ ନା? ଆଉ ଯୋଉ ଚେରି ତା କେମିତି ହୁଏ?
କୋଉଟା?
ଚେରି ଚେରି ଚେରି ଫଳ ମ
ଚେରିର ତାର ଅଲଗା ଗଛ ଅଛି।
ସେଇ ମଞ୍ଜିରେ ହୁଏ ନା ସେମତି ଶାଖା ଆଣିକି ରଖନ୍ତି।
ଆଛା ଏବେ ତ ସବୁ ମାନେ ଏଁ ଇଏ କଲେଣି କଲିମି କରିଦେଇ କିନା ଯୋଉ ଲଗାଉଛନ
ସେ ଚେରି ଯୋଉ ଦୋକାନ ରେ ବିକ୍ରି ହେଲେ ଏଇ ରଜ ବେଳକୁ ରଜ ପାନ ରେ ବେଶୀ ଚେରି ହୁଏନି କିି? କାହିଁ ତ ତା ଦେହରେ ନଥିଲା ଭି ଏଥିରେ କିଛି
ତମେ ତା ମଞ୍ଜି ସିଏ କାଢି ଦେଇଥିବେ। ତମେ ଅରିଜିନାଲ ଯୋଉଟା ଆଣିକି ଖାଇବ ସେଇଟାରେ ମଞ୍ଜିଥିବ। କିନ୍ତୁ ଇଏ ମାନ ସବୁ ନାଶପତି-ଇ-ଇ-ଇ ହଁ ଏ ପ୍ରାୟ ସମସ୍ତଙ୍କ ବାଇରେ ନଥାଏ। କୋଉଠି କେମିତି ଜନ ଜଣ ଯୋଉମାନେ ବଗିଚା କରନ୍ତି ସେଇମାନେ
ବେଶୀ ଓଡିଶାର ଜଳବାୟୁ ପାଇଁ ହଁ ଓଡିଶାର ଜଳବାୟୁ ପାଇଁକା କୋଉ କୋଉ ଗଛ ହୁଏ କହିଲ-ଅ-ଅ ଏପଟେ ଆମର?
ଆମ୍ବ, ପଣସ, କଦଳୀ, ପିଜୁଳି ଆଉ ସପେଟା ଆଉ ଲିଚୁ କୋଳି
ଆଉ ଆତ ଆତ ବି ଗୋଟେ ଫଳ ନୁହେଁ ସୀତା ଫଳ ଯୋଉ କହନ୍ତି। ହଁ ଆତ ଶୀତ ଦିନିଆ ଫଳ ନା ଖରା ଦିନେ।
ଆତ ତା ଶିତ ଦିନେ।
ଶୀତ ଦିନ ହୁଏ। ଆଖୁ ଆଖୁ ବି ଗୋଟେ ଫଳ ପୂଜା କରନ୍ତି ନାଇ କି?
ହଁ ସେ ତ ହଁ ଆଖୁ ଫଳ ନୁହଁ ତାକୁ କଣ କହିବେ?
ସେ ଶାଖା ଭଳିଆ ଆଉ, ମକା ମକା ନା କି
ହଁ।
ମକା ବି ଖାଆନ୍ତି। ମୁଁ ଯୋଉ ଏ ଯୋଉ ଏବେ-ଏ-ଏ ନୂଆ ନୂଆ ଫଳ ଯୋଉ ଆସିଛି ପିଲା ଖାଉଛନ୍ତି ଯୋଉ ଡ୍ରାଗନ ଫ୍ରୁଟ୍ସ ଗୋଟେ ଆଉ ଆଭୋ କାଡୋ ଗୋଟେ, କିୱି କିୱି ଗୋଟେ। ଏଇସବୁ ଫଳ ଏଇ ଓଡିଶାର ନୁହେଁ ବୋଧେ
ନା ସେଟା ଓଡିଶା ବାହାରର। କିନ୍ତୁ ଏବେ ଓଡିଶାରେ ଲଗେଇଲେଣି। ସବୁ ମାନେ ଯୋଉମାନେ କରୁଛନ୍ତି ଫାର୍ମ କରୁଛନ୍ତି ସବୁ ଏନ୍ ସେମାନେ ସବୁ କଲେଣି। ଏଇ ଡ୍ରାଗନ ଫ୍ରୁଟ୍ ଚେର ଲଗଉଛନ୍ତି।
ହଁ। ଆଉ କିୱି ଆଭୋ କାଡୋ
ସେଗୁରା-ଆ ଆମ ଜଳବାୟୁ କୁ ନୁହଁ।
ଷ୍ଟ୍ରବେରୀ ବି ନୁହେଁ।
ନା ଷ୍ଟ ଷ୍ଟ୍ରବେରୀ ଇ-ଇ ଯେ ଥଣ୍ଡା ଏରିଆରେ ହବ। ଶୀତଦିନରେ ତାକୁ ପ୍ରାୟ କରନ୍ତି ଜାଣିଚ୍ ନାଇ କିନ୍ତୁ ଏତେ
ଆମର ଖାଲି ଏଇ କମଳା-ଆ-ଆ-ଆ
ହଁ ଏଗୁଡା ଆମ-ମ-ମର ଆମର ଦେଶୀ ଫଳ ଇଏ ଯେତେବେଳେ ନାଇଁ ସବୁ ଶିଜ୍ ଜନ୍ ବେ
ଆମ ଓଡିଶା ଜଳବାୟୁ ପାଇଁ ଇ ପୁରା-ଆ-ଆ ସମ୍ପୂର୍ଣ୍ଣ ଭାବରେ ଠିକ ଆଉ ଏବେ ଲଗେଇଲେ ବି ଭଲରେ ବଢେ ଯେମିତି- ଶୀତ ଦିନେ ଆମର କୋଉ ଫଳ ବା ହୁଏ କରମ- ହୁଏ ଆଉ- ତଦିନ ଯ-
ପିଜୁଳି ତ ଏବେ ଆରମ୍ଭ ହବ ପିଜୁଳି ବସ- ସ- ଆରମ୍ଭ ହେଇକିତେ ଦିନକୁ ବି ପାଛେ-
ହଁ ଶୀତ ଦିନେ ସରିବ ଆଉ ଶୀତ ଦିନେ ବେଶୀ ଫଳ ଖାଆନ୍ତି କଣ କହିଲେ ଅଙ୍ଗୁର-
ଆଙ୍ଗରୁ ଆତ-
ହଁ ଆତ ଏଇ ଅଙ୍ଗୁର ଟା ଆମପଟେ ହୁଏନି- ଓଡିଶାରେ ହୁଏନି ଓଡିଶା ବାହାରେ ବି ହୁଁ, ଶୀତ ଦିନେ ହଁ ହଁ ଶୀତ ଦିନେ କଣ ସବୁ ଶସ୍ତା ହୁଏ-
ହଁ ସେମିତି ଦେଖିକି ଆଉ- ପୂଜା ଟାଇମ ରେ ଟିକେ ତାର ରେଟ୍ ରୁହେ- ହେଲା ଆଉ- ଟିକେ ଅଲଗା ଟାଇମ ରେ -
ହଁ ଋତୁ ଅନୁସାରେ କିନ୍ତୁ କୋଉ ଋତୁରେ- ସେଗୁଟା ଅଧିକା ହୁଏ ଶୀତ ଋତୁ ବୋଧେ-
ଶୀତ ଭଋିତରୁ ନୁହେଁ ଏଇ ଖରା ଦିନରେ- ଦାମ ଥାଏ। ଶୀତ ଦିନେ ଟିକେ କମିଯାଏ କମଳା ସେଉ ଅଙ୍ଗୁର ଟିକେ କମ ରୁହେ।
କମଳା, ସେଓ, ଅଙ୍ଗୁରୁ ଟିକେ କମ ହୁଏ ଆଉ ଏଇତ ଯୋଉ ଆମର ପୂଜା ଟାଇମ ରେ ଯୋଉ ଖରା ଦିନେ ଏଇ ବେଶୀ ଇଏ ହୁଏ ଆମ୍ବ ଆଉ ଆମ୍ବ ଟା ସଇଲେ ଆମ୍ବ ଆଉ ଶୀତ ଋତୁରେ ବର୍ଷା ଋତୁରେ ମିଳିବନି ବେଶୀ ଆଉ ବର୍ଷା ଋତୁରେ ବି ଶୀତ ଋତୁରେ ବି ବେଶୀ ତରୁଭୁଜ ବି ମିଳିବନି
ନାଁ ସେଗୁରା ବି ଖାଆନ୍ତିନି ସେଟା ପାଣି ଯେହେତୁ ପାଣି ତା ଦେହରେ ଅଧିକା ରେ ଥାଏ ସେ ଶୀତ ଦିନେ ବର୍ଷା ତମେ ସେଟା ଖାଇବା କିଛି ନାହିଁ ସେଟା ଖରା ଦିନେ ହୁଁ।
ଆଉ ଆଉ ଫଳ ଫଳ ଦୋକାନ ତ ସବୁବେଳେ ଭରପୁର ଥାଏ ସବୁ ଫଳରେ ନାଇଁ କି ଏବେ ତ ବଡ ବଡ ପିଜୁଳି ହାଇବ୍ରିଡ ପିଜୁ ଜୁଳି ବି ଆସିଲାଣି ଯୋଉ ଆ କଲିମ୍ ଯୋଉ କହୁଛନ୍ତି ମ।
ନିଜର ଫାର୍ମରେ ଲଗାନ୍ତି।
ହଁ ସେ ବଡ ବଡ ପିଜୁଳି ପିଜୁଳି ଟା ବର୍ଷା ଋତୁ ଋତୁରେ ଖାଆନ୍ତି ଭଲ ଲାଗେ ସେଇଟା ସେଇଟା କୋଉ ଋତୁୁର ଫଳ?
ହ
ଏ ପିଜୁଲିଟା ଶୀତ ଋତୁ ଫଳ ନା କି।
ହଁ ହଁ।
ହଁ ଆଉ ସବୁ ସବୁ ଫଳ ତ ମତେ ଭଲ ଲାଗେ ମତେ ବେଶୀ ଟିକେ ଭଲ ଲାଗେ ଏଇ ଡାଳିମ୍ବ। ଡାଳିମ୍ୱଟା ବଡ ବଡ ନାଲି ନାଲି ହୁଏ ଡାଳିମ୍ୱ ଭଲ କେମିତି ଜାଣିବେ? ହେଲେ ମ୍ୟାଡମ୍ ମାନେ ଏଇଟା ଭଲ ୟା ଭିତର ଟା ପୁରା ନାଲି ଥିବ ଗୋଟେ ଗୋଟେ ଆସେନି କି ଦେଖୁ
ଯୋଉଟା ଉପର ଥିବ ଧଳାଳିଆ ଟିକେ ଶୁଖିଲିଆ ଭଳିଆ ଥିବ ସେଇଟା ତା ଭିତରର ଭଲ ବାହାରିବନି।
ହୁଁ । କହନ୍ତି ଯାହାର ଯୋଉ ଉପର ଫୁଲ ଯୋଉଟା ଛାଡେନି ସେଇଟା ଯଦି ଉପର ଫୁଲଟା ଟିକେ ଲମ୍ବାଳିଆ ହେଇକି ଟେକି ହେଇକିଥିବ ଉପରକୁ ତାହେଲେ ଜାଣିବୁ ଯେ ସେ ଭିତରେ ପୁର ନାଲି ଅଛି ସେଟା ପୁରା କି ମାନେ ପାଚିଲା ଫଳ ଭଳିଆ। ଆଉ ଯଦି ଚଉଡିଆ ହେଇଯାଇଚି ମାନେ ସେଥିକ କିଛି ଦେଖାଯାଉନି ମାନେ ଗ୍ରୀନ୍ ଗ୍ରୀନ୍ ଯୋଉ ନେଲେ ଦେଖାଉଛି ତାହେଲେ ଜାଣିବା ତା ଭିତରେ କିଛି ହେଇନି, ଆଉ କମଳା ବି ସେମିତି କୁହନ୍ତି ଯଦି ତା ନାସି ପଟ ଟେ ଟେକି ହେକି ଥୀବ ଉଞ୍ଚିଆ ଥିବ ତାହେଲେ ସେ କମଳା ଟା ଦେଖିବେ ମିଠା କମଳା। ଆଉ ଯଦି ପାଲିସଥିବ ପୁରା ସେଇଟା ଆଉ ଖଟା କାମଳା ଲାଗିବ।
ହଁ।
ପିଜୁଳି ଆମ୍ବ ଆପଣଙ୍କ ବାଡିରେ ତାହେଲେ ଏଇ ଗଛ ଗଛ ଅଛି ନା?
ହଁ।
ଆପଣ ସବୁ ଲଗାନ୍ତି?
ଆଜ୍ଞା।
ଆପଣ ସବୁ ଲଗାନ୍ତି?
ହଁ ଫଳମୂଳ ତ ଗଛ ତ ଥରେ ଲଗା ହୁଏ, ତାପରେ ସେ ରୁହେ କିନ୍ତୁ ପନପରିବା ଗଛ ସବୁ ବର୍ଷ ଲଗା ହୁଏ, ଏଇ ବର୍ଷା ଦିନ ଆରମ୍ଭ ହବ।
ହଁ।
ବର୍ଷା ଫାଷ୍ଟ ବର୍ଷରେ ସବୁ ମଞ୍ଜି ଲଗା ହବ। ଟିକେ ଟିକେ
ହୋଉ ମ୍ୟାଡ଼ାମ ରଖୁଚି ଆ।